ହାଲୋ
କଣ କରୁଛ?
କିଛି ନାଇଁ ବଇଚି ତମେ କଣ କରୁଚ?
ଆ ରୋଷେଇ କରୁଥିଲି।
ହ ଆଚ୍ଛା ଅଣ୍ଡ୍ରେଷ୍ଟ କରୁଛ?
ଚିକେନ୍ କରୁଥିଲି।
ଅଛି ଚିକେନ୍ ଆଛା। ଚିକେନ୍ କଷା କରୁଚ ନା କଣ?
ହଁ ଚିକେନ୍ କୁକ୍ ଫାଷ୍ଟ ଆମେ କଷିକି ତାପରେ ଆମେ ଯୋଉ ତାକୁ ଝୋଳ କରିବୁ।
ହାଲୋ
ଶୁଭା ଯାଉଛି।
ହାଲୋ
ହଁ ହାଲୋ ଶୁଭା ଯାଉଛି ନା?
ହାଲୋ ଆଜ୍ଞା ହାଲୋ ଶୁଭା ଯାଉଛି।
ବ୍ୟାକ୍ଗ୍ରାଉଣ୍ଡ ଆବାଜ ଶୁଭା ଯାଉଛି ବାହାରକୁ ଯାଅ, ବ୍ୟାକ୍ ଗ୍ରାଉଣ୍ଡ ଆବାଜ ଶୁଭା ଯାଉଛି ବାହାରକୁ ଯାଅ?
ହାଲୋ
ହାଲୋ
ହାଲୋ।
ଆଉ ଏଗ୍ଜାମ୍ କେମିତି ଗଲା ତମର ହାଲୋ? ହାଲୋ।
ଭଲ ହେଇଚି।
ଆଛା ଇଜି କୋଶ୍ଚିନ୍ ଥିଲା ନା ହାର୍ଡ। ହାଲୋ।
ସହଜ ଥିଲା।
ଆଚ୍ଛା। ହୁଁ ଆମର ଟିକେ ବହୁତ କଷ୍ଟ ଥିଲା।
ଓହୋ ଆଉ କଣ ଖାଇଚ?
ଉଁ ନା ଖାଇନି ଭୋକ ହଉଚି।
ଆଜି କଣ ରୋଷେଇ ହେଇଥିଲା?
ଭାତ ଡାଲି ଆଉ ମା ଛ କିନ୍ତୁ ମୁଁ ଖାଇନି ସେଥିପାଇଁ ବହୁତ ଭ ଭୋକ ଲାଗୁଛି।
ଆମର ଆଜି ହେଇଥିଲା ଆମର ଆଜି ହେଇଥିଲା ଚିକେନ।
ଆଛା। ଭଲ ଆଉ ତମେ ଏବେ ବି ଚିକେନ ଖାଅ ଲ କଣ କହିବି। ତମେ ବାରଟାରେ ଚିକେନ ଖାଇଲେ ଏବେ ବି ଚିକେନ କଷୁଛ କେତେ ଖାଇବ ଚିକେନ।
ଆରେ ଏକ ହବ ଦଉନି ସଉଦା କଣଟେ ଦବ ରୋ ରୋଷେଇ ଯୁ ହୁଁ ଚିକେନ କରିଥିଲେ ଯେ ଆଜି ଦିନ ବେଳେ ସେ ଚିକେନକୁ ଫାଷ୍ଟେ। ହୁଁ କଷିକି ଖାଇଲୁ ତାପରେ ଉଁ ଯଉ କଷା ସିକ୍ କେମିନ୍ତି ଥିଲା ସେ
ହୁଁ।
କଷା ମାଂସ ଥିଲେ ତାକୁ ପୁଣିଥରେ ଯଉ ଝୋଳ କରିକି ତାକୁ ଗରମ ଭାତରେ କରି।
ଆଛା।
ଆଉ କଣ ଯେଉଁ ଏବେ ପଢ଼ିବ।
ନା ନା ଏବେ ପଢିବିନି। ସନ୍ଧ୍ୟା ସାତଟାରେ ପଳିବି।
କଣ ପଢ଼ୁଚ?
କଣ ପ ଏବେ କିଛି ପାଠ ପଢୁନି ପରେ ପଳେଇବି। ସାତଟା ଆଡେ ଆ ତମେ ପଢୁଛ ନା ଚିକେନ କରୁଛ।
ନାଁ ମୋର ରୋଷେଇ ସରିଲାଣି।
ଆଛା ଭଲ କଥା।
କଣ କଣ ରୋଷେଇ ସିକିଚ?
ମୁଁ ଭାତେ ମାଛ ଆଉ ଚିକେନ୍ ଆଉ ଆ ଲେଟ୍ ଆଉ ବହୁତ କିଛି ଆସେ କରିବା ପାଇଁ ରୋଷେଇ। ତମକୁ ମ୍ୟାଗି କରିବା ଆସେନା।
ହଁ ଆସେ ମ୍ୟାଗିକୁ ଫାଷ୍ଟ ଯୋ ଗରମ ପାଣି ଯେ। ତାକୁ ବୁଡ଼େଇବୁ ବୁଡ଼େଇ ସାରିଲା ପରେ ଯୋଉ। ହୁଁ ଯୋଉ ମସଲା କୁ ପ ପକେଇବ ମସଲାକୁ ପକାଇଲା ପରେ ମ୍ୟାଗ ମ୍ୟାଗ। କି ଫୁଟୁଥୁବ ତାକୁ ଆହୁରି ପାଣି ଟିକେ ମାରିଦବ ପାଣି ମାରିଦେଲା ପରେ ମ୍ୟାଗି ଆଣିକି ଖାଇବ। ଖାଇଲା ପରେ ସକ୍ସ ପକାଇବ ପିଆଜ ପକେଇକି ତମ ଇଚ୍ଛା ଯାହାବି ପକାଇକି ଖାଇପାରିବ। ଆଉ ମ୍ୟାଗି କରିବା ବହୁତ ସହଜ ବି।
ହଁ ହଁ ଜାଣିିଲିଏ
ଆଉ ଅଣ୍ଡା ତରକାରୀ ଆସେ ଅଣ୍ଡା ତରକାରୀ ଆସେ? କେମିତି କରନ୍ତି?
କେମିତି କରନ୍ତି ମୁଁ ବହୁ ବହୁତ ସାରା ଷ୍ଟାଇଲରେ ଜାଣିଛି। ଯୋଉ ଫଷ୍ଟ ଅଣ୍ଡାକୁ ସିଝେଇକି ତାକୁ ତେଲରେ ଫ୍ରାଇ କରିକି ଆଳୁ ସହିତ କଣ କହିବ ହଁ ତେଲରେ ଭାଜି ଜିକି ଉ ସେଇଟା ବି ରୋଷେଇ କରନ୍ତି ଆଉ ଗୋଟେ ଅମଲେଟ ଅମଲେଟ କରିକି ବି ରସେଇ କରନ୍ତି।
ଅଣ୍ଡା ପିଠା ଯେଉଁଟା କୁହନ୍ତି।
ହଁ।
ଆଉ ଅଣ୍ଡାରେ ଅଣ୍ଡାରେ ଅଣ୍ଡା ପିଠା ବି ହେଇପାରିବ ଉଁ ଭ ଭଜା ବି ହେଇପାରିବ ଆଉ ଅଣ୍ଡା ତରକାରୀ ବି ହେଇପାରିବ। ତମକୁ କଣ ଭଲ ଲାଗେ?
ମୋତେ ସବୁ ଭଲ ଲାଗେ ଅଣ୍ଡା ବି ବହୁତ ଭଲ ଲାଗେ।
ଓଃ କଣ କଣ ମାଂସ ତମକୁ ଖାଇବା ପାଇଁ ଭଲ ଲାଗେ?
କଣ କଣ ମାଂସ ହେଲେ ମତେ ଚିକେନ ଭଲ ଲାଗେ ଆଉ ମୁଁ ମଟନ୍ ଖାଇପ ପେଟୋ କାଟେ
ମଟନ୍ ଏ ଯେଉ କୁହନ୍ତ ଏ ଯେଉ ଖାସି ମାଂସ କେବେ ରୋଷେଇ କରିଛ।
ନା ନା କରି ନିି ହାଲୋ ହଁ ଆସେନି।
ରୋଷେଇ ଯା ରୋଷେଇ କରି କରିବା ଜାଣିଛ?
କଣ ଖାସି ମାଂସ? ନା ମତେ ଚା ଆସେ।
ଖାସି ମାଂସ କରିବା ପୁରା ସହଜ ତାକୁ ଖାସି ମାଂସ କରିବା ପୁରା ସହଜ ତାକୁ ଫାଷ୍ଟ ଆମେ ଯେଉଁ ତେଲ ଆଉ ଗୋଟେ କଡ଼େଇରେ ଉଁ ଯେଉଁ ଗ୍ୟାସ୍ ଜଳେଇକି କଡ଼େଇ ତତେଇବା। ତତେଇଲା ପରେ ତେଲ ପକେଇବା ତେଲ ପକେଇଲା ପରେ ପିଆଜ ପକେଇବା ପିଆଜ ପକେଇଲା ପରେ ମ ଯେଉଁ ପିଆଜ ପକେଇଲା ପରେ କଷିବା କଷିଲା ପରେ ଆଉ ଭଲସେ କଷି ସାରିଲା ପରେ ମାଂସକୁ ପକେଇବା ମାଂସ ପକେଇଲା ପରେ ଆଳୁ କିଛି ସମୟ ପରେ ତାକୁ ଭଲ ଭାବରେ କଷିବା କଷିଲା ପରେ ମାଂସକୁ ଭଲ ଭାବରେ ପାଣି ମରିବା ପର୍ଜନ କସିବା। କଷି ସାରିଲା ପରେ ମ ଏ ଯେଉଁ ଖାସି ମାଂସ ଯେତେବେଳେ ହେଇ ଆସଥିବ ମ ମିଟ ମ ମସଲା ପକାଇବା ମିଟ୍ ମସଲା ପକାଇଲା ପରେ ଉ ତରକାରୀର ସ୍ୱାଦ ଗୋଟେ ସ୍ୱାଦର ଗୋଟେ ବାସ୍ନା ଆସିବ ତ ବାସ୍ନା ଆସିବ। ତାପରେ ଜା ପଲା ସ୍ୱାଦ ଅନୁସାରେ ଅନୁସାରେ ଲୁଣ ପକାଇବ ଆଉ ଲୁଣ ପକେଇଲା ପରେ ଜାଣି ଜାଣି ହିଁ ପାରିବ ଯେ ସେ ତରକାରୀ ହେଇ ଆସିଲାଣି ବୋଲି। ଆଉ ତୁମେ ସ୍ୱାଦ ଉଁ ତମେ ସ୍ଵାଦ ଅନୁସାରେ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ସବୁ ପକେଇଥିବ। ସେ ସ୍ୱାଦ ଅନୁସାରେ ସେ ପକାଇଲା ପରେ ସବୁ ମାନେ ଫୁଟିଲା ପରେ ତାକୁ ବାହାର କରିବ। ବାହାର କରିକି ମାନେ ଖାଇବ। ଆଉ ଉଁ ଭାତ କୋଉଠୁ ଶିଖିଛ?
କେମିତି କରନ୍ତି? କେମିତି କରନ୍ତି ଭାତ?
ଭାତ ଭାତ ଟ ସେଟାଟ ସହଜ ଅଛି ହାଣ୍ଡିରେ ଆଗ ପାଣି ଗରମ କରିବା ପାଇଁ ବସେଇବା। ଯେତେବେଳେ ଫୁଟିବ ସେତେବେଳେ ଚାଉଳ ଦବା। ଚାଉଳ ଦେଲା ପରେ ଅ ସିଝିଲେ ହାଲୋ।
ଓହୋ।
ହାଲୋ। ହଁ ଆଉ ଶୁଣ ନା? ଆଉ ତ ହଁ ଜାଣିଛି ରୁଟି କରିବା ଆସେ ମତେ। ଆଉ ଶୁଣ ତମେ ଆଉ କଣ କହିବି ହୁଁ। ତମେ ଏବେ ପାଠ ପଢୁଛ ନା କଣ କରୁଛ ଏବେ। ମତଲବ କଣ କର?
ମୁଁ ଏବେ ପଢୁଥିଲି- ପଢୁଥିଲି।
ଆଚ୍ଛା। କଣ ପ୍ଲସ୍ ଥ୍ରୀ ନା ପିଜି ନା କଣ କରୁଛ ତୁମେ?
ମୁଁ ପିଜି ଓଡ଼ିଆ ୟୁନିଭର୍ସିରିରେ ପଢ଼ୁଛି।
ଓ ଆଚ୍ଛା।
ଓଡ଼ିଆ ବିଭାଗରେ।
ଆଚ୍ଛା। ମୁଁ-ମୁଁ ବି ପିଜି କରୁଛି।
ହଁ, ଉଁ, ସାଇନ୍ସ। ବିଜ୍ଞାନ-ସାଇନ୍ସ।
ହଁ
ହେଲା। ହଁ।
କଣ କରିବାକୁ ଭଲ ଲାଗେ, କଣ ଖାଇବାକୁ ଭଲ ଲାଗେ।
ମତେ -ମତେ ମ୍ୟାଗି ଖାଇବା ଭଲ ଲାଗେ, ମୋତେ ଚିକେନ କଷା ଖାଇବା ଭଲ ଲାଗେ, ପୁଣି ମତେ ଲାଛା ପରାଟା ଖାଇବା ଭଲ ଲାଗେ। ଆଉ ଚିକେନ ଚାଉମିିନ ଖାଇବା ବହୁତ ଭଲ ଲାଗେ। ଆଉ ତମକୁ କଣ ଭଲ ଲାଗେ?
ଉଁ ମୋତେ ଚି ଯୋଉ ମାଂସ କଷା। ଉଁ ଯୋଉ ଚିକେନ୍ ଚିଲ୍ଲି ଭଲ ଲାଗେ। ଆଉ ସବୁଠୁ ସବୁଠୁ ଯୋଉଁ ସହଜ ଖାଇବା ହଉଛି ଭାତ ଆଉଡାଲି। ତ ଡାଲି ଆଉ ଭାତ ଖାଇବାଟା ହୁଁ ଭଲ ଲାଗେ ହଁ। ଆଉ ହୁଁ ଆଉ ଯୋଉ ତମକୁ ସିମେଇ ତିଆରି କରି ଆସେ?
ହଁ ଆସିଚି କାର ହାଲୋ। ହାଲୋ ହଁ କରିଛି ଖାଇଛି ଭଲ ଲାଗେ। ହଁ କରିଛି।
ଭଲ ଲାଗେ?
ହାଲୋ ହଁ।
ତମ ମୁଁ ନଡ଼ିଆ କୋ ଯୋଉ ଭଲ ଲାଗେ। ତମକୁ ଯେଉ ନଡ଼ିଆ କୋରା ଭଲ ଲାଗେ?
ନଡ଼ିଆ ଖରା ସେଇଟା କଣ ମୁଁ ଜାଣି ପାରୁନି?
ନଡ଼ିଆକୁ ଫାଷ୍ଟ ଆମେ ତାକୁ କୋରିବା କୋରୋିକି ଚିନି ଚିନିରେ ଗୋଟେ କଡ଼େଇରେ ଗ୍ୟାସ୍ ଜଳେଇକି ଗୋଟେ କଢ଼େଇରେ ଚିନି ପକାଇବା ଚିନି ପକାଇଲା ପରେ ତା ଚିନି ଗୁଡ଼ା ଚିନି ସିରା କରିବା ତାକୁ। ଚିନି ସିରା କଲା ପରେ ତାକୁ ଅଠାଳିଆ ଅଂଶଟା ଅଠାଳିଆ ଅଂଶରେ ଉଁ ଅ। ଅଠାଳିଆ ଅଂଶ ଯେତେବେଳେ ହେଇଆସିବ ତାକୁ ଗୁଜୁରାତି ପକେଇବା। ପୁଦ୍ ଗୁଜୁରାତି ଗୁଜୁରାତି ପକାଇଲା ପରେ ସେଇଠି ନଡ଼ିଆ ଯେଉଁ ନଡ଼ିଆ ଆମେ କରିଥାଉ ସେ ନଡ଼ିଆ ପକାଇକି ଆମେ ତାକୁ
ଘାଣ୍ଟିବା ଯେମିତି ଯେମିତି ଚିନି ଟା ନଡିଆରେ ଯୋଉ ପୁରା ମିଶିଯିବ ସେହି ଅନୁସାରେ ଘାଣ୍ଟିବା ତାକୁ ଗରମ ଗରମ ବାହାର କରିକି ତାକୁ ଗୋଲ ଗୋଲ କରିବା ତାକୁ ନଡିଆ କୋରା କୁହାଯାଏ ଆଉ ତାର ଖାଇଲେ ତା ସ୍ଵଦ୍ ତ କିନ୍ତୁ ବହୁତ୍ ଟେଷ୍ଟ ମାନେ ଭଲ ଲାଗେ ଆଉ ସ୍ୱାଦ ବି ବହୁତ୍ ଭଲ ଥାଏ।
ଆଛା ମୁଁ ବି କରି ଖାଇବି। ହାଲୋ ଏମେ ଯେମିତି କହିଲ ସେମିତି କରିକି ଖାଇବି ମୁଁ। ହଉ ହଉ ତାହେଲେ ମୁଁ ଏବେ ଶୋଇଲି ମତେ ନିଦ ଲାଗୁଚି ମୁଁ ଶିଖିଛି ହାଲୋ।
ହଁ ହଉ ତାଲଲେ ହଉ ତାଲେ।
ହଉ ହଁ ହଁ ଆଉ ଦିନେ କଥା ହେବା।
ହଉ ତାହେଲେ ରହିଲି ନମସ୍କାର ହଉ ତାହେଲେ।
ହଉ ନମସ୍କାର ହୋଉ।
ନମସ୍କାର ନମସ୍କାର।